ତା। ହ୍ୟାଲୋ।
ହ୍ୟାଲୋ
ହଁ ସାଉଣ୍ଡ ଆସୁ -
ହ୍ୟାଲୋ
ସାଉଣ୍ଡ ଆସୁନି
ହଁ ଆସୁଛି
ହଁ
ଟିକେ ସ୍ପିଡ କଣ କିଛି ଶୁଭା ଯାଉନି
ଶୁଭିଲା ଏବେ
ହଁ ଶୁଭିଲା
ନା, ମୁଁ ଇୟର ବୋଡସ ଟା ଦେଇଥିଲି ତ କଣ ପାଇଁ କେଜାଣି ଶୁଭୁନାହିଁ।
ଆଚ୍ଛା।
ଆଉ ତୁମେ କଣ କରୁଛ କଣ? ପଢ଼ାପଢ଼ି କଣ ଚାଲିଛି।
ଏବେ ମୋର ପିଜି ଚାଲିଛି।
ପିଜିି, କୋଉ ଇୟର?
ଥାର୍ଡ ଇୟର।
କୋଉ, କୋଉ ଓଃ କୋଉ ଅନର୍ସ କଣ?
ସାନସକ୍ରିଟ
ଓହ ଆଉ ପଢା ମୋର ଏମ୍ ବି ଏ ଏବେ ସଇଲା ଏଇ ବର୍ଷ ସଇଲା।
କୋଉଠି କରୁଛ ଏମ ବି ଏ।
ହୁଁ ଭୁବନେଶ୍ୱରରେ। ଭୁବନେଶ୍ୱର।
ହ୍ୟାଲୋ।
ହଁ।
ଶୁଭୁନି।
ହଁ ଶୁଭୁଛି କୁହ।
ହଁ, ମୋର ଭୁବନେଶ୍ୱରରେ କରୁଥିଲି ଏବେ ସରିଲା। ତମର, ତମର ପିଜି କୋଉଠି ଚାଲିଛି?
ମୋର ଉତ୍କଳ ୟୁନିଭର୍ସିଟି।
ଆଉ ଉତ୍କଳ ୟୁନିଭର୍ସିଟି କୋଉଠି ସେଇଟା?
ବାଣୀ ବିହାର ଭୁବନେଶ୍ୱର।
ଓୋ, ଓକେ ହେଡ଼୍ ଅଫିସ୍ ସ ସେଠି ଅହୋ ତୁମ ଘର ପ୍ରପର ଭୁବନେଶ୍ୱର।
ନାଇଁ ଭା
ଓହ ସେଇଠି ରହିକି କରୁଛ?
ହଁ।
ହୁଁ, ହୁଁ, ହୁଁ।
ଆଉ କଣ ମାନେ ଅଛି ଇଏ ଜବ୍ କରିବା ଟିଚରରେ ଜବ୍ କରିବାକୁ ଅଛି ଇଚ୍ଛା ଅଛି।
ହଁ ଚାକିରୀ କରିବାର ଅଛି।
ହଁ ହଁ ନାଇଁ ଏବେ ପ୍ରାୟ ମା ମୁ ଟିଚର୍ ପାଇଁ ପିଲାଙ୍କର ପ୍ରାୟ ଏବେ ଇଚ୍ଛା ହଉନି।
ସେଇଟା ଗୋଟେ ଟାଇପର୍। ମାନେ ଭଲ ଅପର୍ଚ୍ୟୁନିଟି ଯାର ଇଚ୍ଛା ଅଛି କାହିଁକିନା ସେ ସଂଖ୍ୟା କମୁଛି।
ଇଚ୍ଛା ଥିଲେ ତ ସବୁ ହେଇପାରିବ।
ହଁ, ସେଇଟା ହଉଛି କଥା ନା। ନା, ଏବେ ପ୍ରାୟ ପିଲା ସବୁ ଅଲଗା କମ୍ପାନୀ ଲାଇନ କି କିଏ କୋଉ ଲାଇନ୍ ସବୁ ଧରିଛନ୍ତି। କାହିଁକିନା ଗଭର୍ଣ୍ଣମେଣ୍ଟ, ଗଭର୍ଣ୍ଣମେଣ୍ଟ୍ ଜବ୍ ଆଡ଼କୁ ଗଲାବେେଳକୁ ପିଲା ଭାବୁଛନ୍ତି ଯେ ବହୁତ ଟାଇମ୍ ମୋର ନେଇଯାଉଛି, ସେଇ ଟାଇମ୍ ସେଥିରେ ମୁଁ ପ୍ରାଇଭେଟ୍ ଜବ୍ କରିକି ମୋର ଏକ୍ସପିରିଏନ୍ସ ଗେନ୍ କରିକି ଯଦି କମ୍ପାନୀ ଫମ୍ପାନୀ ଜବ୍ କରିବା। ଏକ୍ସପିରିଏନ୍ସ ଗେନ୍ କରି ମୁଁ ସେତିକ ପଇସା ଇନକମ୍ କରିପାରିବି ସେଥିପାଇଁ
ଗୋଟେ ଶିକ୍ଷକ ହବା ଗୋଟେ ମାନେ ଭାଗ୍ୟର ଥିଲେ ମିଳେ।
ହଁ, ହଁ ସେଇଟା ବି ଗୋଟେ କଥା। ଶିକ୍ଷାକ ତମେ ବହୁତ ଲ ପିଲାଙ୍କୁ ଇଏ କରିବ ନା। ହଁ ହଁ ସେଇଟା ସେଇଟା ହେଉଛି କଥା ମାନେ ଇଣ୍ଟରେଷ୍ଟ ଉପରେ ଡିପେଣ୍ଡ କରେ ଆଉ କେଉଁଡ଼ା ଭାବୁଛି ଆଉ।
ଗୋଟେ ଆଟଲିଷ୍ଟି ଭଲ ମଣିଷ ତ ହିସାବରେ ସେ ଗଢି ପାରିବେ ଗୋଟେ ଟିଚର
ହଁ ହଁ ସେଇଟା ଆମ କହିବାକୁ ଗଲେ ଦେଶ ପାଇଁ କାମ ହେଉଛି ଆଉ
ହଁ ଦେଶ ପାଇଁ ବି ତ ଭଲ।
ହଁ ସେ ନେଇକି ଆଉ
ତମେ ତ ଏମବିଏ ସରିଲା ଜବ
ଆକ୍ଚୁଆଲି ଆମର ଅଛି ବିଜନେସ୍ ଅଛି। ମୁଁ ଆମ ଏମ୍ ବି ଏ ମୋର ସଇଲା କିନ୍ତୁ ଏମ୍ ବି ଏ ଆମର ମାନେ କଲେଜକୁୁ ଆଇଲାନି ମାନେ ମୋର ଫାଇନାନ୍ସ ଥିଲା। ଫାଇନାନ୍ସ ରେ ଆସିଲାନି ଭଲ କ୍ୟାମ୍ପସ୍ ମାର୍କେଟିଂରେ ବହୁତ ଆ ନା ମୋର ମାର୍କେଟିଂରେ ଯିବାର ନାହିଁ ସେଥିପାଇଁ ଦେଖୁଛି ଅଲଗା ଭଲ କମ୍ପ ଉପପାର ମିଳିଲା ତ ଯିବା ନ ହେଲେ ଦେଖିବା କଣ କରିବା ଆଉ
ମୋର କିନ୍ତୁ ଇଚ୍ଛା ମୁଁ ଟିଚର ଲାଇନରେ ହିଁ ଯିବି ଗୋଟେ ଭଲ ଟିଚର ହିଁ ହେବି।
ହଁ ସେଇଟା ଭଲ ନା ସ୍କୁଲ୍ ୟା ପ୍ରଫେସର ପ୍ରଫେସର ନା ଆଗକୁ କଣ କରିବାର ଅଛି।
ହ ତ ମୁଁ ଯେହେତୁ ପିଜି ଲାଇନ ରେ ଯାଇଛି ତ ଗୋଟେ ଲେକ୍ଚର ହଁ
ଭଲ ଆଉ ଆଉ ପଢାପଢି କେମିତି ଚାଲିଛି।
ଭଲ ଚାଲିଛି
ତା ତା - ଆଉ ଭୁବନେଶ୍ୱରରେ ବର୍ଷା ବର୍ଷା ହେଉଛି ନା ନାହିଁ
ହଁ ମୁଁ ତ ଏବେ ଭୁବନେଶ୍ୱରରେ ନାହିଁ।
କଉଠି ଏବେ ତାହେଲେ
ଏବେ ମୁଁ ଗାଁକୁ ଆସିଛି ଘରେ ଅଛି।
ଗାଁଟା ତମ କଉ ପଟ କଉ ସାଇଡ଼୍?
ଯାଜପୁର
ଓହୋ ଯାଜପୁର ର କୋଉଠି ଆମର ବି ଯାଜପୁର। ଆରେ ଏଇଠି ଡିଟେଲସ କହିବାର ନାହିଁ ଠିକ୍ ଅଛି ସେଟୁ ବନ୍ଦ କରିଲେ। ସରି। ହୁଁ ହୁଁ।
ଆଉ ଏବେ କଣ ତମର ଇଛା କଣ ମାନେ ଜବ ନା ବିଜନେସ
ମୋର ତ ଇଚ୍ଛା ତ ଅଛି ବିଜନେସ୍ କରିବାକୁ କାହିଁକିନା ବିଜନେସ ବହୁତ ପଇସା ଇନକମ୍ କରିହବ।
ବହୁତ ପଇସା ଦରକାର ବି କାହିଁକିନା ଭାବିଚି ତ ବହୁତ ଜିନିଷ ଦେଖାଯାାଉ କଣ ହଉଛି ଆଉ ଗୋଟେ କଥା ଯାହା ଭାବିବୁ ସେଇଟା ହବ ବୋଲି କିଛି ମାନେ
ହୁଁ
ଭାବିବାଟା ଭଲ-
ନ ଭାବିବାଟା ଭଲ।
ଭାବିବାଟା ଭଲ।
ଆଛା
ନ ଭାବିଲେ ତ କିଛି ଭାବିବୁନୁ ଆଶା ରହିଲେ ସିନା ମୋ ମୋଟିଭେସନ୍ ମିଳିବ କିଛି କରିବାକୁ।
ହୁଁ
ଏଇଆ ହେଉଛି କଥା ଆଉ ତ ବର୍ଷା ତ ସେଇଠି ଲାଗି ରହିଥିବ ଆଜି ନା ସନ୍ଧ୍ୟାବେଳଳେ ଚାରିଟା ବେଳୁଠୁ ହେଉଥିବ।
ହଁ
ହୁଁ ହୁଁ
ବର୍ଷା ନହେଲେ ଯୋଉ ଗରମ ହଉଛି।
ହଁ ବହୁତ ଗରମ ବହୁତ ଅଛି। ତୁମେ ଗ୍ରାଜୁଏସନ୍ ହେରିକା କୋଉଠି ଥିଲା କୋଉଁଠି କରୁଥିଲ?
ସେମ୍
ସେମ୍ ସେଠି
ହଁ।
ମାନେ ଛୋଟବେଳ କଣ ହଷ୍ଟେଲରେ ରହୁଛ?
ନାଇଁ ନାଇଁ ମୁଁ ଘରେ ରୁହେ।
ଟେ ଟେନ୍ଥ୍ ପରେ ଆସିଛ।
ହଁ।
ଓହୋ ଆଉ ତମର ଭାଇ ଭଉଣୀ କଣ?
ଏଇଟା ତ ଡିଟେଲ୍ସ୍ କହି ହବନି।
ଅହୋ ହୋ ଠିକ ଅଛି ରଖିଲ। ମନ ରହୁନି ବୋଧେ କଣ କଣ କହୁଚି। କଁଣ ପଚାରିବୁ କଣ ନାହିଁ ଆଉ କଣ ଟପିକ କଣ କୁହ ଗୋଟେ ଟପିକ ରେ ଡିସ୍କସ୍
ହେଟା ଏବେ ତ ଭଲ ରଥଯାତ୍ରା ଆସୁଛି ଆଉ ତୁମ ସିଆଡେ ରଥଯାତ୍ରା କେମିତି ହୁଏ?
ରଥଯାତ୍ରାତ ସବୁଠି ହୁଏ ଏମିତି କିଛି ନାହିଁ ଯେ ଫେମସ୍ ବୋଲି ବଟ୍ ହଁ ହୁଏ ସେମିତି ଆଉ ହଁ ଫେମସ୍ ଅଛି ପୁରୀରେ ଆଉ ଏଠି କଣ କହିଲେ?
ମୁଁ କହିଲି ସମସ୍ତିଙ୍କ ଗାଁ ରେ ବି ହୁଏ।
ଗାଁରେ ସହରରେ ସବୁଠି ଏବେ ହେଉଛି ରଥ ଟଣା।
ସବୁଆଡେ ଟିକେ ଟିକେ ଅଲଗା ଅଲଗା ଥାଏ।
ଅଲଗା ଅଲଗା ରଥ ଟାଣାରେ ଅଲଗା କଣ ଥାଏ ମତେ କିଛି ଅଲଗା ଲାଗେନା ସବୁ ସେମ ଲାଗେ।
ଆଛା। ଆଉ ତମେ ରଥଯାତ୍ରା ବିଷୟରେ କଣ ଜାଣିଛ କୁହ?
ରଥଯାତ୍ରା ବିଷୟରେ କଣ ଜାଣିଛି କିଛି ଜାଣିନି। ତମେ କୁହ ମୁଁ ଜାଣିବାକୁ ଚାହିଁବି।
ମୁଁ ବାସ୍ ଅଳ୍ପ କିଛି ଜାଣିଛି। ମୁଁ ବାସ ଅଳ୍ପ କିଛି ଜାଣିଛି। ବେଶୀ ବି ନାଇଁ ଅ
ଓହ
ଆଉ ରଥଯାତ୍ରା ହଉଛି ଓଡ଼ିଶାର ସବୁଠାରୁ ବଡ଼ ଏବଂ ପ୍ରସିଦ୍ଧ ପର୍ବ।
ହଁ
ଉଁ ଏଇ ରଥଯାତ୍ରା ମାନେ କଣ ଜଗନ୍ନାଥଙ୍କ ମନ୍ଦିରରେ ବହୁ ମାନେ ଆଡ଼ମ୍ବର ତ ସହ ପାଳନ କରାଯାଏ ପୁରୀରେ ହୁଁ
ଏଇଟା ଆଷାଢ ଶୁକ୍ଳ ଦ୍ଵିତୀୟରେ ପଡ଼େ ନା କଣ?
ଶୁକ୍ଳପକ୍ଷ ନୟାସ ଏମିତି କହନ୍ତି।
ଆଉ ସେଇଦିନ ତ ଭଗବାନ ଜଗନ୍ନାଥ ଆଉ ବଳଭଦ୍ର ସୁଭଦ୍ରା ଆ ମାନେ ତାଙ୍କ ଭବ୍ୟ ରଥରେ ବସି ସେଇ ହଁ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାତ୍ରା କରନ୍ତି। ଆଉ ସେଇ ତିନିଟା ରଥର ବି ନାଁ ଅଛି। ଅଁ ଜଗନ୍ନାଥଙ୍କର ନନ୍ଦିଘୋଷ ଆଉ ବଳଭଦ୍ରଙ୍କର ତାଳଧ୍ୱଜ ଆଉ ସୁଭଦ୍ରାଙ୍କର ହଁ ଦପ ଦଳ-ଦଳନ ହଁ।
ଦପ ଦଳ ନ
ହଁ। ତାକୁ ଏଇ ରଥଯାତ୍ରାକୁ ବି ଅଲଗା ନାଁ ରେ ବି ଜଣାଅଛି କି ତାଙ୍କୁ ଓ ଏଇ ରଥଯାତ୍ରା କୁ ଘୋସା ଯାତ୍ରା ବୋଲି କୁହାଯାଏ।
ହୁଁ।
ଏଇଟା ବି ଗୋଟେ ଭଲ ଜିନିଷ।
ଜାଣିବା ଦିିନିଷ
ହଁ।
ଟିଚର୍ ଲାଇନ୍ ଅଛ ସବୁ ଜଣା ଅଛ ଆ।
ଏଇ ରଥ ଯାତ୍ରାକୁ ତ ମାନେ ଦେଶ ବିଦେଶ। ସବୁଥିରୁ ହିଁ ମାନେ ଅସଂଖ୍ୟ ଲୋ ଭକ୍ତ ହିଁ ଆସନ୍ତି।
ହା
ରଥଯାତ୍ରା ଦେଖିବା ପାଇଁ।
ହଁ ସେ କେବେ ଯାଇଛ ପୁରୀ?
ନା ଉହୁଁ
ପୁରୀ ଯାଇନା ନା ରଥ ଟାଇମ୍ରେ
ନାଇଁ ରଥଯାତ୍ରା ଟାଇମରେ ଯାଇନି ସେମିତିରେ ଯାଇଛି।
ହଁ।
ଅଲଗା ଟାଇମ୍ ଅଲଗା ସମୟରେ ଯାଇଛି ଆଉ।
ହଁ।
ଭାଗ୍ୟରେ ଥିଲେ ରଥଯାତ୍ରାରେ ପୁରୀ ଯିବ ହୁଁ ହୁଁ
ହଁ ଭାଗ୍ୟରେ ଆ ସେଭଳିଆ ତମ ପାଖରେ ଥିବା ଦରକାର ସାହସ ତା ଭିତରେ ଯାଇକି ଲଢିକି ରଥ ଟାଣିକି ଆ
ଭଗବାନଙ୍କୁ ଦର୍ଶନ କରିବାର ଅଛି ଲଢ଼ିକି। ସେଇଟା ହଉଛି ଭାଗ୍ୟଥା
ହଁ ସବୁ ଭଗବାନଙ୍କ ପାଖକୁ ପଳେଇବ ସେମିତି କିନ୍ତୁ ଏ ଏଠିକି ଯିବା ପାଇଁ ଦରକାର ସବୁକିଛି ସଥ୍ ଦେବା ଦରକାରା ନହେଲେ ଯାଇପାରିବନି।
ହଁ।
ଏଇଆ ହଉଚି କଥା ଆଉ
ଅଁଉ
ଆଉ ଖାଇବା ପିଇବା ସଇଲାଣି।
ନାଇଁ ନାଇଁ।
କଣ ବନ୍ଚି କଣ ଆଜି ଆଜି ଅଛି ବି ବୁଧୁବାର
ସେହିଟା ତ ମୁଁ ଜାଣିନି। ଏଇଟା ମା ବନାନ୍ତି।
କଣ ଜାଣିଛ ତମ ରୋଷେଇ ବିଷୟରେ ତମେ?
ଅ ରୋଷେଇ ବିଷୟରେ କିଛି କିଛି ରୋଷେଇ ଜାଣିଛି।
ଖାଇବା?
କଣ?
ଖାଇବାରେ ଜାଣିଛ ନା
ଖାଏ ସେଇଟା ତ ସମସ୍ତେ ସବୁ ମଣିଷ ହିଁ ଜାଣି ଛନ୍ତି ଖାଇବା ଟା ନ ଜାଣିଲେ କେମିତି ଖାଇବେ କେମିତି ବଞ୍ଚିବେ କେମିତି?
ହଁ ହଁ ନାଇଁ ଏବେ ଏବେ ଏବେ ଟାଇମରେ ପ୍ରାଇଜ ହେ ପିଲା ଜାଣିନାହାନ୍ତି ମାନେ ବନେଇବା ଜାଣିନାହାନ୍ତି। ପ୍ରାୟ। ବଟ୍ ଯିଏ ରହିଲାଣି ଏକାଶୀ କିନ୍ତୁ ଭଲସେ ଜାଣିଥିବ କଣ ଜାଣିବ କଣ ସିଚୁଏସନ୍ ତ ଜଣାଇଦେବ ଆଉ ଜାଣିବନି କଣ?
ଯେହେତୁ ଏବେ ପାଠ ପଢା ଚାଲିଛି ସେଥିପାଇଁ ଅଳ୍ପ କିଛି ଜାଣିଛି। ଆଉ ତ ପାଠ ପଢିବାକୁ ସମୟ ଦରକାର
ହଁ।
ତ ଏଥିରେ ସମୟ ଦେଲେ ସେଥିରେ କ୍ଷତି
ହଁ। ସବୁ କିଛି କିଛି କିଛି ଯାଏନ ହଁ ସେ କିଛି କିଛିଟା ବହୁତ କିଛି ହେଇଯିବ ପା। ତାପରେ ଯେତେବେଳେ ମାନେ ଥିଅରିରୁ ପ୍ରାକ୍ଟିକାଲକୁ ଆସିବ।
ହୁଁ।
ଏଇଆ ଆଉ। କଣ ବନେଇଥିଲ ଫାଷ୍ଟ ହଁ? ଜାଣିବା ଦରକାର ହଁ ଲାଇ ଲାଇଫରେ ଲାଇଫ ରେ ସବୁ ଜିନିଷ କାମରେ ଆସିବ ଆମେ ଯଉଟା ହଉଛନ୍ତି କିଛି କାମରେ ଆସିବୁନ ବେଳେ ବେଳେ ହଉଛନ୍ତି ନା ଏଇଟା ଆମର ଦରକାର ଦରକାର ନାହିଁ କିନ୍ତୁ ଏମିତି ସିଚୁଏସନ୍ ପଳେଇସିବ ଗଟ ଟାଇମ ସେଇିନିଷଟା ବି କାମରେ ଆସିବ।
ହଁ ଲାଇଫ ରେ ସେଥିପାଇଁ ସବୁ ଜିନିଷ ଜାଣିବା ଦରକାର ସବୁ କିଛି ଦେଖିବା ବି ଦରକାର।
ସେ ବି ଦରକାର ହଁ।